ହଁ ଶ ଶୁଣ୍ ହେଲା ଶୁଣାଗଲା? କ କଣ କରୁଚ଼ନ୍ତି?
କଅଁ?
ଅଷ୍ଟ ଖାଇକି ଖାଇକି ବସଥିଲି ଆଉ ।
ଉଁ ପୁଅ ।
ଆପଣ
ମୋଏଜ୍ ମୁଁ ବି ସେଆ ଝିଅକୁ ଖୁଆଇକି ବସଥିଲି ।
ଶୋଇଛନ୍ତି?
ହଁ ମା ସିଏ ଶୋଇଲା ପରେ ହିଁ କଥା ହେଇହଉଚ଼ି ନହେଲେ ହଁ ହଁ ମୁ ଶୋଇଛି ।
ହୁଁ ଛୋଟ ଛୁଆ ମୋ ପୁଅ ଏଇନା ଶୋଇକି ଉଠି ପଇଲା ମୋ ପୁଅ ଏଇ ଶୋଇଥିଲା ସକାଳେ ଏବେ ଉଠିଲା । ଆଉ ଶୋଇବନି ।
ଖେଳିବେ ଆଉ।
ପଳେଇଲାଣି ନା ଖାଇସାରିକି ସାଙ୍ଗେ ସାଙ୍ଗେ ବାହାରକୁ ପଳେଇଲାଣି ଖେଳିବ ବୋଲି।
ଓହୋ ହୁଁ।
ତାପରେ ଆଜି ଆମର କରେଣ୍ଟଟା ବି ଯିବା ଆସିବା ହୋଉଛି।
ଛୋଟ ପିଲା ଅଛନ୍ତି କି?
ହଁ ମୋ ପୁଅଟା।
ନାଇଁ ନାଇଁ ଆଉ କିଏ ଛୋ
ନାଇଁ ନାଇଁ ନା ନା ଏକା ଆ ଏଠି କେହି ଛୋଟ ପିଲା ନାହାନ୍ତି।
ଓହୋ।
ସମସ୍ ତଙ୍କ ଘରକେ ଛାଡ ଛାଡ ଛାଡି ଛୁଡା ଅଲଗା ଅଲଗା ନା। ତାପରେ ଆମର ସମସ୍ତେ ଗାଁ ଭିତରେ ଥିଲେ ଆମେତ ଆ ଅଲଗା ଜାଗାକୁ
ପଳେଇ ଆସୁଚ ହଁ।
ତାପରେ ସେଥିପାଇଁ ଏପଟ କେହି ଏତେ ଲୋକ ନାହାନ୍ତି।
ଉଁହୁଁ। ମେଘ ହେଇଚି ନା ଖରା ହେଇଛି।
ମେଘୁଆ ମେଘୁଆ କରଚି ନା କାଁଳିଆ କରଚି କିନ୍ତୁ ଗୁଳୁଗୁଳିଟା ହୋଉଚି ଆଉ।
ହୁଁ ଆମର ଏଠି ସଖାଳୁ ଟିକେ ବର୍ଷା ପକେଇଥିଲା ପାଞ୍ଚ ଦଶ ମିନିଟ ତାପରେ ଆଉ ନାହିଁ।
ଆମ ଆଡେ ମେ-ମେଘ ପକେଇନି କାଲି ରାତି ବେଳକୁ ମେଘ ଉଠେଇ ଆସିଥିଲା କିନ୍ତୁ ଆଉ ହେଲାନି।
ଓହୋ କାଲି ବିଜି ଥିଲ ଓ କାଲି ବିଜି ଥିଲ ବି ରାତିରେ ପୁରା।
ହଁ ବିଜିଥିଲି ଆସିଲା ବେଳକୁ ଠାକୁରଙ୍କ ଦର୍ଶନ କରିକି ମେଳା ବୁଲିକି ଆସିଲା ବେଳେ ଟିକେ ଲେଟ୍ ହେଇଗଲା।
ହୁଁ ହୁଁ ହୁଁ ମୁଁ ସବୁ ମାନ୍ ମେସେଜ କରୁଥିଲି।
ହୁଁ ଆଉ ଦେଖିନି ତାପରେ ଟାଏଡ଼ ହେଇକି ଆସିଲା ବେଳକୁ ତାପରେ ଘରେ ଆସିକି ପୁଣି ଖାଇବା ପିଇବା ରୋଷେଇ ଆଟେ କଲେ। ତାପରେ ଫ୍ରି ଅଛି। ତାପରେ ଅଲଗା କାମ ଥିଲା ଘରେ ଛିଡେଇ ଛୁଡାକି ପୁଅକୁ ଖାଇବାକୁ ଦେଇକି ଏଇଠି ଶୁ ଶୋଇପଇଲି।
ହୁଁ ଆ ଶୋଇଲା ବେଳକୁ କେତେଟା ଏଗାରଟା ବାରଟା ହୋଉଚି?
ଖାଲି ଶୋଇଲା ବେଳକୁ।
ମୁଁ ବି ତ ସେଇ ବାରଟା ଗୋଟେ ହେଇଯାଉଛି ଆଉ ଆଜି ଉଠିଲା ବେଳେ ଲେଟ
ଶୋଇବା
ହୁଁ। ହଁ ହଁ ତ ଖାାଉନି ଠିକ ସେ ଯେ ଅଳ୍ପ ଟିକେ ହେଲା ସୁପ କଲା ହଁ ଭୋକ ପୁଣି ହବ ଆମର ଭାତ ଡାଲମା ଆଉ ଭଜା ଆଳୁ ଭଜା
ତାପରେ ଇଏ ହେଇଥିଲା ଆମ୍ବ ଆଉ। ଆଜି ମୋର ହାତ ହଁ ହୁଁ ତମର କଣ କରଥିଲ?
ଲାଭା କାଇଁ?
ହୁଁ
ନା ଭାତ ଡାଲି ଝୁଡୁଙ୍ଗ ଆଳୁ ଭଜା ଖାଉଚୁ ଆମ୍ବ। ଆ ତମେ ଖାଇନ କଡ଼ାହେ?
ଏବେ ବି ମୋର ହାତ ଯୋଉ ପେନ୍ ହଉଛି ତ ସେକଦେବାକୁ ପଳଉଚି ମତେ ବେସି ସେ ଆଉ କିଛି ମାନେ କହିହଉନି ଜଲ ମୁଁ ଯାଇକି ପୁଣି ଜଲଦି ଆସିବାକୁ ପଡୁଚି ଝିଅକୁ ଛାଡି ଦେଇେଇକି ପଳଉଛି ନା।
ହୁଁ ହୁଁ
ସେଥିପାଇଁ କିଛି କରିହଉନି ଏତେ ଭଲସେ। ଆସିଲେ ସେ ଏଇ ସେକ ଦେବାକୁ ଯିବେ ବେକ ହାତ
ଓହୋ ହଁ ହଁ ହଁ ହଁ ସେ କାଳୁପଡା ଆପଣ କହୁଥିଲେ ସେଟା କୋଉଠି କହିପାରିବେ?
କାଳୁପଡା ସେକ ମାନେ ଆପଣଙ୍କ ଏରିଆରେ ବି ଥିବ ବୁଝିବେ କୋଉଠି କହିବେ କଳୁପଡା ସେକ କୋଉଠି ଅଛି ମାନେ କାଳୁପଡା ଯୋଉ ଗାଁ ଗୋଟେ ଖୋର୍ଦ୍ଧାର ସେଠି ମାନେ ସେକ ପାଇଁ ସେ ଜାଗା ଟା ଫେମସ ସେମାନେ ଚାରିଆଡେ ସେ ସେକ ଅଛି ହଁ ସେ ସେ ଲୋକ ମାନେ ଚାରିଆଡେ ହେଲାଣି ହଁ ଓଡିଶା ସାରା ଚାରିଆଡେ ଅଛି।
ହୁଁ ହୁଁ ମୁଁ କଟକ ରେ ଶୁଣିଥିଲି ଥିଲା ବୋଲି ଗୋଟେ କାଳୁପଡା ନାଁ ଯୋଉଟା କହନ୍ତୁ କଟକରେ ଗୋଟେ ଶୁଣିଥିଲି କିନ୍ତୁ ମୁଁ ଭାବିଲି ଏଟା କଣ କାଳୁପଡା ସେକ୍ ସେକ ମୁଁ ଭାବେ ଗୋଟେ ଗାଁ ଟା କି କଣ ଗୋଟେ ଭାବେ।
ମାନେ ସେ ଗାଁ ଟା ହେଲା ସେକ ପାଇଁ ଫେମସ।
ଓହୋ ।
ସେଟା ବହୁତ ଲୋକଙ୍କର ସବୁ ଭଲ ହଉଛି।
ହୁଁ ହୁଁ । ହୁଁ କହନ୍ତି ସେମତି ହାଡା ହୁଡି ଭାଙ୍ଗିଗଲେ ବି କହନ୍ତି ରେକୁଳା ଫେମସ ବୋଲି।
ଫ୍ଲା ପ୍ଲାଷ୍ଟ ଲୋକମାନେ ପ୍ଲାଷ୍ଟର କାଢିଦେବେ କିନ୍ତୁ ସେଇଠିକି ଯାଇକି ପୁଣି ବାନ୍ଧିବେ ମେଡିସିନ ତାର ଗୋଟେ ଅଛି । ସେ ମେଡିସିନ ବାନ୍ଧିକି ବାନ୍ଧିଲେ । ଜଏଣ୍ଟ୍ ହେଇଯାଏ ହୁଁ ହଁ କ୍ଷୀର କେତେ କଣ ପକେଇକି । କରନ୍ତି ସେମାନେ ତେଲ ଲଗା
ଆୟୁର୍ବେଦିକ ଜିନିଷ ଟା କାମ କରିଯାଏ ।
ମୋର ମାମୁଁ ଘର କାଳୁପଡା ତ ।
ଓ ହୋ ।
ତେମିତି ସବୁ ମାମୁଁ ମାମୁଁ ସମସ୍ତେ ଦଉଛନ୍ତି ତ ଏଇଠି ପାଖରେ ସେ ମାମୁଁ ଜଣେ ଦଉଛନ୍ତି ତାଙ୍କ ପାଖକୁ
ଓ ହୋ । ଅଁ ହାତ ପେନ୍ ପାନ୍ ହେଲେ ଭାରି କଷ୍ଟ ।
ହଁ ଏବା ଆଜି ଅଲ୍ଗା କାମରେ ପଳେଇଥିଲି ଆଜି ଯାଇନି । ଆଜି ଏଠି ଟିକେ ଟିକେ ପେନ୍ ହଉଚି । ଛେ
ଏ ସେକ ଟା ପୁରା କଣ୍ଟିନ୍ୟୁ ଦେଲେ କେତ୍ ମାସ୍ ଦେବେ ଆପଣ ।
ସେମିତି କିଛି କହିନାହାନ୍ତି କେତେ ମାସ କଣ ।
ଓହୋ ନ କମିଲା ଯାଇଁ ଦଉଥିବେ ।
କମି ଯିବ ବୋଲି କହୁଛନ୍ତି ତ କ
ହଁ କହୁ ତେବେ କୋଉଠି କୋଉଠି ଦେଖାବି ହଉଛି ତାପରେ ବି ହେଇ ଶିର ଫିର ଯଉଠି ବି ଯାହା ମଚକିଥିବ କି ଯାହା ହେଇଥିବ ସେକ ସୁକି ଦେଲେ ବି ଭଲ ହେଇଯାଏ ଆଗକ୍ କାଳେ ତ ସେଇଆ ହି ନେଉଥିଲେ ।
ଆ ଦେଖୁନୁ ସେ ପୁରା ହାତ ବୁଢାଆଙ୍ଗୁଡ଼ି ଯାଏଁ ସେ ପୁରା କନ୍ ମା ହଉଛି ସେମିତି ।
ହୁଁ ହୁଁ ।
ହୁଁ ସେ ସେୟା ଆଉ । ଭଲ ଲାଗୁନି ଏବେ ଏବେ ଏଠି ଆଜି ଯାଇନି ତ ଆଜି ପେନ୍ ଟା ହଉଚି । ଚି ।
ହଁ ଗୋଟେ ଦିନ ଏମିତି ରେଗୁଲାର୍ ନେଉଚ
ପୁର୍ ପୁଣି କାଲି ବି ବନ୍ଦ ହବ, ନଣନ୍ଦ ଘରକୁ ଯିବାର ଅଛି ।
ଓହୋ।
ପଳେଇବାର ଅଛି।
ପା
ହଁ। ଓହୋ। ଆଜି ଶୋଇବେନି?
ଆଜି ଅ ଶୋଇନି ପୁଅ ଉଠି ପଇଲାଣି।
ହୁଁ ହୁଁ ।
ଆଉ ଶୋଇନି ଏଇ ପର୍ଯ୍ୟନ୍ତ।
ମୁଁ ବି କାମ ସରିଲା ତ ହ
ହୁ ହୁଁ ଯାହା ଆଜି ବି ଟିକେ ଦେହ ଟା ବି ଭଲ ଲାଗୁନି ଟିକେ ପେଟ ଫେଟ ଆଜି ପେନ୍ ହଉଚି।
ଓହୋ ହୋ ହଁ।
ଆଉ ଶୋଇନି ଏପର୍ଯ୍ୟନ୍ତ ଆଉ, ପୁଅକୁ ଯାହାହେଲେ ଜଣେ କିଏ ସମ୍ଭାଳିବା ଦରକାର ଆଉ। ତମେ କଣ ଶୋଇ ବାବା ନା ନାହାନ୍ତି ସେ ଆଜି ଯାଇ ମାର୍କେଟ୍ ବାବା ଯାଇଛନ୍ତି ହେରି।
ଓହୋ ହୋ। ସମ୍ଭାଳିବାକୁ ପଡିବ ଆଉ।
ଏକୁଟିଆ। ଆଉ କଣ କରିବ ଛୋ ଆଚ୍ଛା ସିଏ ତ ପୁଣି ରହିଲେ ବି ବାବା ଘରେ ରହିଲେ ବି, ସେ ତାଙ୍କ ପାଖରେ ରହିବନି। ଟିକେ ନାକୁ ଖେଳ କି ପଳେଇ ଆସିବ ଜେଜେମା ଛୁଆ ଯେତେ ଆଉ ହେଇପାରିବେ, ଜେଜେବାବାଙ୍କ ପାଖରେ ହେଇପାରିବନି।
ନା ଜେଜେ ମା ଥିଲେ ହଁ।
ଜେଜେମା ଥିଲେ ସେ ତାଙ୍କ ପାଖରେ ଖାଇବେ, ଶୋଇବେ, ଖେଳିବେ
ସବୁ କରିବେ।
ଜେଜେ ବାପା ଥିଲେ ମୁଁ ଏ ବୁଲାଖରା କରିବି କିନ୍ତୁ ଜେଜେବାପା ତାଙ୍କ କାମ କରିବେ।
ହଁ ସେ ସେ ତ ଅନେଇବେନି ଆଉ ମାନେ ଭଲ ପାଉଥିବେ କିନ୍ତୁ ଜେଜେମା ଭଳିଆ ପାଏନି। ଇଏ କରିବେନି ଆଉ।
ନାଇଁ ହଁ ଜେଜେମା ଥିଲେ ମାର ବି ଆ ଆବଶ୍ୟକତା ନାହିଁ, ସେ
ହଁ ହଁ ହଁ
ଆ ତ ମା ମାନ ପାଖରେ ବି ମାନେ ମା ମାନ ବାପା ମାନଙ୍କୁ ବି ଖୋଜିବେନି ଯେଜେପାଙ୍କ ପାଖରେ ଛୁଆ ରହିଲେ। ଆମ ଘର ନା ସମସ୍ତେ ମୋ ବାବା ଭାବି ଯେତେବେଳେ ଇଏ ହେଇଥିଲେ। ତାଙ୍କ ତାଙ୍କ ମା ଥିଲା ବେଳକୁ ତାପରେ ତାଙ୍କ ଜେଜେମା ମରିଗଲେ। ସିଏ ତାଙ୍କ ଯଦି ବାପ ମା କୃଷ୍ଣା ପାଇଲିନି କି ମୁଁ ବି ଜନ୍ମ ହେଲା ବେଳକୁ ମୋ ମା ମରି ଗଲେ ମୁଁ ଭି ମୁଁ ଭି ଆ ଜେଜେ ମାକୁ ଦେଖିନି। ହଁ ପୁଅ ବି ତ ହେ ଆମ ମା ନାହାନ୍ତି। ମୁଁ କହିଲେ ଆମ ଘର ଉପରେ ତ ଗୋଡ ବସ ସିଏ ଗଟେ ଆମର ଜେଜେବାବା ମାଙ୍କ
ମା ଆଇଙ୍କର ବି ପାଇଲାନି। ଜେଜେ ମାଆ କି ଆଇ ଆ ଏମାନେ ହିଁ ବେଶୀ ଭଲ ପାଆନ୍ତି ନା, ଆମ ନାଇଁ ନାଇଁ ଭଲ ପାଇବେ ଆଗ ସବୁଳେ ମାନେ ଭଲ୍
ହଁ ହଁ ହଁ ଆଈ ଅଜ ଭହୁତ ଭଲପାନ୍ତି।
ଓ ହୋ
ଆଇ ଅଜା ବହୁତ ବଢିଆ, ସେମାନେ ମତେ ବହୁତ ଭଲି ପାଆନ୍ତି। ଆଇ, ଅଜା, ମାଉସୀ ଇମ୍
ନାଇଁ ତମର ନୁହଁ ତମ ପୁଅ କଥା। ଖା -ଉଚିତ୍ ତାଙ୍କ ଆଇ ଅଜା, ସେ ସ୍ନେହ ପାଇଲେନି ନା, ସେଇଆ ପା କହୁଛି, ତା ଆଈ ଗୋଟେ ଜେଜେ ଏ ମା ଗୋଟେ, ଏମାନଙ୍କ ସ୍ନେହ ନାତି ନାତୁଣୀ ପାଇବେ।
ହଁ।
ଯେ ତମ ଆଇଙ୍କ ସ୍ନେହ, ପାଉଛ ତମେ ଭଲ ଏଇଟା ଗୋଟେ, ମୋ ଆଇ ବି ବହୁତ ଭଲ।
ଆଜି କାଲି ଆଉ, ଆଇ ଅଜା ଭଲ ହଉଛନ୍ତି ନା କଣ।
ହଁ ହଁ ଆଗ ଭଳିଆ, ଆଉ ସେଠୁ ନାହାନ୍ତି।
ଆଜିକାଲି ଆଉ ମାନେ, ଏମିତି ନାହିଁ କି ଆଗରୁ ଯେତେ ସ୍ନେହ ଶ୍ରଦ୍ଧା, ଏବେ ନାହିଁ।
ହୁଁ ଆଗ ଭଳିଆ ହେଲେ, ମୁଁ ତ ଏବେ ଥିଲି ଆମ ଘରେ ଯେ, ସବୁ କାମ ମାମା କରିଦିଅନ୍ତି। ମାନେ ଛୁଆର, ଛୋଟ ଥିଲା ହେ ନା ମୁଁ ଜାଣିପାରିନି ସେ କରିଥିଲେ, ସେୟା ବା ହଁ ହଁ ସେଇଟା। ତମେ ପୁରା ହ, ଫାଷ୍ଟ ରୁ ହଇରାଣ ଏକା।
ହଁ ଫାଷ୍ଟ୍ ରୁ ହଇରାଣ ପା, ବାପ ଘରକୁ ଗଲେ ଝିଅ ପୁରା ଖୁସି ଫ୍ରି।
ହଁ କରିବନି, ତମକୁ ତ ଗୋଟେ ଦିନ ବି ରେଷ୍ଟ୍ ନ ଥିବ ବହିଆ କୁ ଗଲେ।
ନା। ମୁଁ ଆସିକି ସାତ ଆ ସାତ ବର୍ଷ ନା ଛଅ ବର୍ଷ ହେଲା ବାହାଘରକୁ ମୁଁ ଆଜିଯାଏ କୁଆଡେ ବି ଯାଇନି।
ଆଉ ମାଉସୀ ଘର, ମାମୁଁ ଘର?
ନା ମାମୁଁ ଘର ହଁ ମୋ ସେ ଯୋଉ, ନିଜ ମାମାଙ୍କର ମାମୁଁ ଘର। ହଁ ମୁଁ ଯାଇ ଥିଲି, ଦିଥର ଯାଇଥିଲି। ଥରେ ଯାଇଥିଲି, ରହିକି ତାପର ଦିନ ପଳେଇ ଆସିଥିଲି। ଆଉ ଥରେ ଯାଇକି ବୁଲିକି ଆସିଲି ଦେନ୍ ଏଇ ଯଦି କହିବେ ନା ମାମୁଁ ଘରେ ମା ନାହିଁ ତା ମାମୁଁ ଘର ବି ପଚାରିବେନି, ମା ଥିଲେ ଝିଅର ଅଧିକାର ଅଛି ସେଠି ତା ଆଜ୍ଞା।
ହୁଁ।